ହୁଁ
ଏବେ ତାହଲେ ଲାଗିଲା ଯାହା ହଉ ଭଲ ହେଲା
ହୁଁ। ବର୍ଷା ପାଇଁ ଅସୁବିଧା ହଉଛି ଆଉ।
ହଁ। କ ତମକୁ ହଷ୍ଟେଲ ରେ ରହିବାକୁ ଭଲ ହେଲା କି ନା ଘରେ?
ଘରେ।
ଘରେ ମାନେ କାହିଁକି ହଷ୍ଟେଲରେ ବି ତ ମାନେ ଖାଇବା ପିଇବା ଠିକ ଠାକ ରେ ମିଳୁଛି ନା।
ଘରେ ହେଲେ ଯୋଉଟା ମନ ହବ ଯେତେବେଳେ ଖାଇପାରିବି। ମୁଁ ଯୁଆଡେ ମନ ହବ ଯାଇପାରିବି। କ୍ଲାସ ବି ନଥିବ ଲ୍ୟାବ ବି ନଥିବ।
ଆଚ୍ଛା ଆଚ୍ଛା। କିନ୍ତୁ ସେଠି ତ ସାଙ୍ଗମାନେ ଥିବେ ନା ଆହୁରି ବେଶୀ ମଜା ହଉଥିବ।
ହଁ ସେଠି ମଜାମସ୍ତି ତ ହବ କିନ୍ତୁ ବୁଲାବୁଲି ମାନେ ଛୁଟି ଟାଇମରେ ଯାହା କରିହବ ନହେଲେ ଅଲଗା ଟାଇମରେ ନାଇଁ। ଏଇ କଲେଜ ଭିତେରେ ସ ସକାଳ ନଅ ର ଯା ଆସ କେତେଟାରେ ଗୋଟେରେ ଆସିବ। ପୁଣି ସାଢେ ଦିଟାରେ ଯିବ ଆସିବ ପାଞ୍ଚଟାରେ।
ଓହୋ ମାନେ ଏତେ ଟାଇମ।
ହୁଁ କ୍ଲାସ ଟାଇମ ରହୁଚି ଲାପ ଟାଇମ୍ ବି ରହୁଚି।
ଆଚ୍ଛା ଆଚ୍ଛା ସେ ଯୋଉ ପ୍ରୋଗ୍ରାମିଂ ସେଗୁଡା ବି ତମେ
ହୁଁ ହୁଁ।
ଆସେ।
ହୁଁ ସେ ଚାରି ବର୍ଷ ହେଲାଣି ଆଉ।
ହଁ ଠିକ୍ କଥା ଏଇଟା ମାନେ ଫାଇନାଲ ଇୟର।
ହୁଁ ହୁଁ ଏ ବର୍ଷ ଲାଷ୍ଟ୍।
ଓହୋ। ଭଲ ମୁଁ ତ ଥରେ ଯାହା ସ୍କୁଲ ବେଳେ ହିଁ ପ୍ରୋଗ୍ରାମିଂ ଟ୍ରାଏ କରିଥିଲି। ହେଲାନି ତ ଛାଡ଼ିଦେଲି ମୁଁ କହିଲି ନା ନା ଏସବୁ ଲାଇନି ମୋ ପାଇଁ ବଧେ ଠିକ୍ ତ ଛାଡି ଦେଲି ଆଉ।
ମୁଣ୍ଡ କଁ ହେଇଯାଉଥିବ ଦେଖିକି କୋଡ ଗୋରା ଦୁଇଶ ତିନିଶ ଲାଇନ ହଜାର ବାରଶ ଲାଇନ।
ପୁରା ପୁରା ମୁଣ୍ଡ କଣ ହେଇଯାଏ ତାମାନେ ମତେ ସାର୍ କୁହନ୍ତି ଫାଷ୍ଟ ତୁ ତାକୁ କପିରେ ଲେଖେ ତାପରେ ତୁ ତାକୁ ଚଲେଇବୁ ଦେନ ସେ ରନ୍ ହବ କି ନାଇଁ ଦେନ୍ ତା ଦେରେ ଏରର ବାହାରେ କଣ ଏରର କଣ ନାଇଁ ତାକୁ ସବୁ ଦେଖିବା ଭିତରେ ମୋ ମୁଣ୍ଡ ଖରାପ ହେଇଯାଏ।
ଥିବ କୋଉଠି କମା ବ୍ରାକେଟ ଛା କୋଉ ଲାଇନ ବୁଲଥ ଏଇରା ଆଉ କିଛି ନାହିଁ ଏଥିରେ।
ଫିର୍ ବି ମୁଣ୍ଡ ଖରାପ ହେଇଯାଏ।
ବିରକ୍ତି ଲାଗେ ଆଉ ସେଇ ଯୋଉ କେତେ ଟାଇମ ଇରୋର ସଲ୍ଭ କରିବା ପାଇଁ ଟାଇମ ଲାଗିବ ନା।
ହଁ ହଁ।
ଆଉ।
ତହଲ ତମର ସେଠି ସବୁ ସାଙ୍ଗ କିଏ କିଏ ଅଛନ୍ତି?
ସାଙ୍ଗ ଏମିତି ରୁମମେଟ ଆଉ କ୍ଲୋଜ ଫ୍ରେଣ୍ଡ ବି ସେମିତି କିଛି ଅଳ୍ପ ଅଳ୍ପ ଅଛନ୍ତି ଆଉ। ମୁଁ ସମସ୍ତ ସହିତ ମିଶେ ଆଉ ବହୁତ କ ଯା ମିଶି ମିଶିଲେ ନହେଲେ ନାଇଁ ଆଉ ଏମତି ଆଉ।
ଓ ହୋ ହୋ ହୋ। ଆଉ କ୍ଲାସ ରେ ଟିଚରଙ୍କ ଠାରୁ ମାନେ ଗାଳି ଶୁଣ ନା ନାହିଁ?
ହୁଁ ଫାଷ୍ଟ ୟରେ ଶୁଣୁଥିଲି ଏଚୁଡି ।
ଆଚ୍ଛା ଆଚ୍ଛା କଣ ପାଇଁ?
ମୁଁ କ୍ଲାସ ର ସିଆର ଥିଲି ତ ତ ମାନେ ଛୁଆଙ୍କର ପ୍ରକ୍ସି ମାରି ଦେଇଥିଲି ଥରେ ଧରା ପଡିଯାଇଥିଲି। ଛୁଆଙ୍କ ପାଇଁ ଭଲ କରୁ କରୁ ନିଜେ ବାମ୍ପ ଖାଇଗଲି ଆଉ।
ହା ହା ହା ହା। ତାପରେ ଏଚ ଓ ଡି କଣ କଇଲେ?
ଏଚ ଓ ଟି କହିଲେ ତୋ ଘରକୁ କଲ କରା ହବ ଏମତି କହିଲେ। ହୁଁ। ମାରି ଦେଇ ପଳେଇଆଇଲି କହିଲେ ଆସିବୁ ଦେଖା କରିବୁ ତାପରେ କଲେଜ ଛୁଟି ବି ଥିଲା ତାପ ଘରକୁ ପଳେଇଆଇଲି ଆଉ।
ଆଛା ଆଛା ମାନେ ଆଉ ଘରକୁ କଲ କଲେ ନା କଲେନି?
ନାଇଁ ଘରକୁ ଆଉ କଲ କଲିନି।
ଓହୋ। ଭଲ ହେଲା ନହଲେ ଘରକୁ କଲ୍ କରିଥିଲେ ଗାଳି ଶୁଣିଥାନ୍ତ?
ହୁଁ ଘରେ କଲ କରିଥିଲି, ଘରେ ଗାଳି କରିଥାନ୍ତେ ତାପରେ ବୁଝେଇ ଦେଇଥାନ୍ତି ଆଉ।
ଆଛା ଆଛା ଘରେ ବେଶୀ କିଏ ପାଟି କରନ୍ତି ବାପା ନା ମାମା?
ମାନେ ପାଟି କରନ୍ତି କୁ ବୁଝାନ୍ତି ଆଉ। ଛୋଟବେେଳେ ଯା ମାଡ ଫାଡ ହଉଥିଲା ଆଉ ମାଡ ହଉନି ସପ୍ତମ ଠାରୁ ଆଉ।
ବଡ଼ପିଲା ହେଇଗଲଣି ସେଥିପାଇଁ। ଏବେ ବୁଝିଲାଠୁ ବୁଝି ଯାଉଚ?
ତମ ଘରେ କିଏ ପାଟି କରନ୍ତି?
ଘରେ ପାଟି କଣ ମାନେ ପାଟି ତ କରନ୍ତି ବେସିକାଲି ମାମା ହିଁ ପା କରନ୍ତି ଏଇଟା କଣ ପାଇଁ କରନୁ ସେଇଟା କଣ ପାଇଁ କରନୁ ବାକି ଆଉ କେଇ ନାହିଁ।
ଉଁ ହୁଁ। ଆଉ ତମକୁ କେମତି ଲାଗେତମ କଲେଜରେ ସାଙ୍ଗ?
କଲେଜ ତ କଲେଜ ତ ବହୁତ ହି ମାନେ। ଭଲ ସେଫ ସିକ୍ୟୋର ମଜା।
ଉଁ ହୁଁ।
ପ୍ଲସ ଟୁ ପ୍ଲସ ଥ୍ରି ସେଇ ସେମ୍ କଲେଜ ନା ତ ଏତେ କିଛି ମାନେ ପ୍ରୋବ୍ଲେମ ନାଇଁ।
ଓହୋ ସେଇ ଗୋଟା ଭିତରେ ପାଞ୍ଚ ବର୍ଷ ବିତେଇଯିବ।
ହଁ ତ ଏବେ ମୁଁ ଖାଲି ଭାବୁଚି ଯେ ପିଜି ସେଠୁ ନ ଆସୁ ନହଲେ ଟିଚର ମାନେ ପୁରା ତଡିକି ବାହାର କରିଦେବେ କହିବେ ତୁ ଯା ପାଞ୍ଚ ବର୍ଷ ଏଇଠି ପଢି ସାରିଲିଣି ଆଉ ପଢିବା ଦରକାର ନାଇଁ।
ପିଜି ଦିଇ ବର୍ଷ।
ହଁ।
ହେଲା ଆଉ ତମ କ୍ୟାରିୟର ସେଇଠି ବନିଗଲା ଆଉ।
ଆଉ କଣ ସବୁ ଭଲ ନା?
ହୁଁ ହୁଁ।
ଆଚ୍ଛା।
ଆଉ ତମେ ହଷ୍ଟେଲରେ ରହୁଥିଲ ତମର ରୁମମେଟ୍ କେତେ ଜଣ?
ନା ମୁଁ ହଷ୍ଟେଲରେ ରହିନି।
ମେସ୍?
ନା ମେସ୍ ବି ନୁହେଁ ହଉ ମାନେ ଏସ ବି ଏସ୍ ବି କଲେଜ୍ ନା ତ ମୋ ଘର ପାଖରେ ହିଁ। ତ ମୁଁ ଏମତି ଯିବା ଆସିବା କରେ। ହଷ୍ଟେଲରେ ରହିଥିଲେ ତ ପୁରା ହାଲତ ଢିଲା ହେଇଯାଇଥାନ୍ତା।
ହୁଁ ଖିଆ ପିଆରେ।
ହୁଁ। ହଷ୍ଟେଲରେ ତ କେବେ ରହିନି ମତେ ଯାହା ଲାଗୁଚି ପିଜି ଠାରୁ ବୋଧେ ରହିବା ପାଇଁ ପଡିବ। ଯଦି କିଛି ପାଖ କଲେଜ ହେଇଗଲା ତ ମାନେ ଘରେ ହିଁ ରହିବି ମାନେ ଯଦି ସେ ସେମ୍ କଲେଜ ହେଲା ତ ଆଉ ଯଦି ନହେଲା। ତ ମେ ବି ହଷ୍ଟେଲ କି ମେସ୍।
ଭଲ କୁଆଡେ କୁଆଡେ ପକେଇଛ?
ପକେଇନି ଷ୍ଟାର୍ଟ ହେଇନି କାଉନସିଲିଂ ନା।
ହୁଁ ହୁଁ।
ଏବେ କାଲି ପହର ଦିନ ଆଡକୁ ରେଜଲଟ ଆସିଲା ତ।
ଓହୋ। ପିଜି କଣ ପ୍ଲସ୍ ଥ୍ରୀର ମାର୍କ ଦେଖି ନିଅନ୍ତି ନା ତାର ଅଟେ କିଛି ଏକ୍ଜାମ ଥାଏ ଦିଅନ୍ତି।
ହଁ ଆଉ ଗୋଟେ ଏକ୍ଜାମ୍ ଥାଏ ମାନେ ଆଗରୁ ପ୍ଲସ୍ ଥ୍ରୀ ର ମାର୍କ ଦେଖିକି ନଉଥିଲେ। ଏବେ ତାର ସେପାରେଟ ଏକ୍ଜାମ୍ କରିଦେଇଛନ୍ତି ମାନେ ସେଣ୍ଟ୍ରାଲ ୟୁନିଭରସିଟି ପାଇଁ ଗୋଟୋ ଏକ୍ଜାମ୍। ଷ୍ଟେଟ ୟୁନିଭର୍ସିଟି ପାଇଁ ଗୋଟେ ଏକ୍ସାମ।
ହୁଁ।
ହ ଏମିତି ସବୁ ଆଉ।
ତମକୁ ଓଡିଶା ବାହାରକୁ ଯିବାକୁ କେତେ ଭଲ ଲାଗେ?
ତ ବହୁତ ବଢିଆ ଲାଗେ। ମୁଁ ପା ସେଥିପାଇଁ ସେଣ୍ଟ୍ରାଲ ୟୁନିଭର୍ସିଟି ପାଇଁ ସେଇ ଏକ୍ଜାମ ଟା ଦେଲି। ଫାଷ୍ଟ ମୁଁ ପକେଇଥିଲି କୋଉଠି ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଜାମ୍ମୁ କାଶ୍ମୀର ମ ଗୋଟେ ହିମାଚଳ ପ୍ରଦେଶରେ ଗୋଟେ ଆଉ ଗୋଟେ ତ ଘରେ କହିଲେ ତୁ କଣ ସେଠିକି ଯିବୁ ଯୁଦ୍ଧ କରିବା ପାଇଁ ମୁଁ କହିଲି ନା ନା ଏମିତି ଖାଲି ଗୋଟେ ପକେଇ ଦେଇଥିଲେ ଆସ ସିବ କି ନାଇଁ ତ କୋରାପୁଟରୁୁ ଗୋଟେ ଆସିଛି ଦେଖିବା ସେଠି ଆଡମିସନ କରିବା କରିବା ନହେଲେ ନାଇଁ ଆଉ।
ଓହୋ। ଦିଲ୍ଲୀ ୟୁନିଭର୍ସିଟିରେ ବି କରନ୍ତି ନା କଣ ଡିୟୁ।
ହଁ ଦିଲ୍ଲୀ ୟୁନିଭରସିଟିରେ ମାନେ ଟିକେ ଅଧିକା ରାକ୍ ଦରକାର ତାଙ୍କୁ।
ଓ ହଁ ହୁଁ ସେଟା ତ ଜାଣିଛି।
ହୁଁ।
ସେପଟ ସାଇଡ ଯିବା ବି ଭଲ ନୁହଁ ଅଳିଆ ଜାଗା ଗୁଡା।
ହଁ ବହୁତ ହି ପଲ୍ୟୁସନ।
ହୁଁ ପଲ୍ୟୁସନ ଲୋକ ବି ପଲ୍ୟୁସନ।
ହଁ ହଁ ଠିକ କଥା।
ସେଠି ମୁଁ ଗୋଟେ ସାଙ୍ଗଟେ ପଢୁଛି ମାନେ ପିଜି କରୁନି ତ କଣ କରୁଛି କାଁ ସେ ଦିଲ୍ଲୀ ୟୁନିଭରସିଟି ଅଣ୍ଡର ଗୋଟା କଲେଜ ଅଛି ସେଇ ଇଏରେ ଯାଉଛି ସେଇଠି କରୁଛି। ସିଏ ସେନ୍ତା ମାନେ ମେଟ୍ରୋ ଫେଟ୍ରୋ ଯାଇ ଯାଇ ଯାଇ ତା ଅବସ୍ଥା ଖରାପ ହେଇଗଲାଣି।
ମାନେ ଦେହ ଖରାପ ହେଇଯାଇଥିବ।
ହୁଁ।
ଆଛା ଆଚ୍ଛା। ଏବେ ହିଁ ବ ସେ ସେଠି ମାନେ ଆଗରୁ ଏତେ ପଲ୍ୟୁସନ ନଥିଲା। ଏବେ କିଛି ବର୍ଷ ହବ ବହୁତ ପଲ୍ୟୁସନ ହଉଛି। ସେମିତିରେ ବି ପଲ୍ୟୁସନ ହଉଛି ଜାଣିକି ବି ଲୋକମାନେ ମାନେ ବୁଲିବାକୁ ପଳଉଛନ୍ତି।
ହୁଁ ନିଶା ଗୋଟେ
ଫୋଟୋ ଉଠେ ହଁ ଠିକ କଥା। ଫୋଟୋ ଉଠେଇକି ଷ୍ଟାଟସ୍ ଷ୍ଟୋରି ସବୁ ଦେଇଦଉଚି।
ଫ୍ଲେକ୍ସ
ଠିକ୍ କଥା। ଆଉ ଆଜିକାଲି ଇନଷ୍ଟାରେ ବି ଗୋଟେ ଆସିଗଲାଣି ଇନଷ୍ଟାଣ୍ଟ ମାନେ ଯିଏ ଯାହା କରଛି ଯିଏ ଯୋଉଠି ବି ମାନେ ଯାହାବି କରିଛି ତାକୁ ଗୋଟେ ଗୋଟେ ଫଟୋ ଉଠେଇକି ସେଣ୍ଡ।
ମଦଉଛି? ବରା ଟାଇମ
ହଁ। ଆଉ ଅଙ୍କଲ ଆଣ୍ଟି ଖାଇ ସାରିଲେଣି?
ହୁଁ ହୁଁ ବାପା ତ ଯାଇଛନ୍ତି ଅଫିସ ମା ଅଛନ୍ତି ଘରେ ଆଉ ଖାଇକି ଆଉ
ହଉ ତମେ ଖାଲି ବାସିକି ଭିଡିଓ ଏଡିଟ୍ କରୁଛ
ହୁଁ ଏଇକିଣା ଅଛି ନା ପୁରା ଫାଙ୍କା ଘରେ ସେଥିପାଇଁ।
ପାଠ ବି କିଛି ନାହିଁ।
ନା ପାଠ ଅଛି ପାଠ ନାହିଁ କାହିଁକି ଇଚ୍ଛା ହଉନି ଆଉ।
ଓହୋ ଆଚ୍ଛା ଆଚ୍ଛା।
ହଉ ଆଉ
ହଉ ତାହେଲେ।
ହୁଁ ଠିକ ଅଛି।
ହଁ।
ହଁ।